ଆମେ ତାହେଲେ ପୁରୀ ଯାଉଛୁ ତାହେଲେ ଏବେ।
ପୁରୀ ଯିବି ଅଭଢ଼ା ଟିକେ ଖାଇକି ଆଇ ବୋଲି ଭାବୁଚି ଯେ ଏ କେଜାଣି କଣ ହଉଚି ଦୁଇ ତାରିକ୍ ତ ଯିବାର ଅଛି। କିନ୍ତୁ
ପୁରୀରେ ଯିବାର ଅଛି।
ଏ ଦୁଇରେ କନଫର୍ମ ମୁଁ ଯାଉଚି ମାନେ ଦୁଇ ଏ ମତେ କିନ୍ତୁ ଇଚ୍ଛା ଅଛି ଟିକେ ସେଇ ରଥଯାତ୍ରା ଅଳୁ ଟିକେ ଯିବା ପାଇଁ।
ଉଁ ହୁଁ।
ନାଇଁ ମୁଁ ଭାବିଥିଲି ନାଁ ଥାଡ଼୍ ଦେଇ ବୋଲି ସେ ସିଏ ମତେ ସିଏ ପୁଣି ଦବନି ମୋ ଦରମାଟା।
କଣ ହେଲା ସେ?
ଆମ ମାଲିକଟା ଟିକେ ସତ କଥା କାଞ୍ଚିଆଟା ହେଲା। ତ ସିଏ କଣ କରିବ ତ ଦରମା ଦବନି ସତ୍ୟମର ଦେଲାନି ନା। ସତ୍ୟମର ଲାଷ୍ଟ ମାସ ଯୋଉଟା ଥିଲା ଦେଲ୍ ଲାଷ୍ଟ ମାସଟା ଦେଲାନି ଆଉ।
କା କାକୁ?
ସତ୍ୟମକୁ।
ଅହ।
ତ
ସତ୍ୟମ ବାହାରି ପଡ଼ିଲାଣି କି?
ସତ୍ୟମ କେବେଠୁ ବାହାରଲାଣି?
କଣ କରୁଚି ତାହେଲେ ଏବେ?
ଘରେ ଏକା ଅଛି। ତୋ ସାଉଣ୍ଡୁ ଚେଞ୍ଚ୍ ହଉଚି ଟିକେ କୁଆଡ଼େ ଯା ସାଇଡ଼ଉ।
ସାଉଣ୍ଡ ଚେଞ୍ଜ୍ ହଉଚି।
ପଛ ବେଗ୍ରାଉଣ୍ଡ୍ ସାଉଣ୍ଡ ଆସୁଚି ପଛରେ।
ଏବେ ଠିକ୍ ହେଲା?
ହଁ କ।
ଇଏ କେବେଠୁ ଛାଡ଼ିଦେଲାଣିରେ।
ହଁ ହ ଜାଣି ନଥିଲି ଏ। ହ ଆଉ ପୁଣି ସୋଲ ଅଥା ତାହେଲେ କଣ ପଢ଼ାପଢ଼ି କରୁଚି ଏବେ ତାହେଲେ ସିଏ?
କଣ ପଢ଼ାପୁଢ଼ି ତାର କଣ ସିଚୁଏସନ୍ ହେଲା ଜାଣିଚୁ କି ନାହିଁ ସିଏ ଗୋଟେ ଏରେ ଦେଖେ ମାଲିକ ଅଛିି ମାନେ ମାଲିକ ତତେ କହିବ ଆଗା ଆମୁକୁ ଗାଳି କରୁନି କି ମ ତେ ବି ଗାଳି କରୁଚି ମତେ ଡେଲି ସନ୍ଧ୍ୟା ହେଲେ ମତେ ଶୋଧୁଚି ତାର ଚାମ୍ବରକୁ ଡା କିବ ଆମର ସେ ସାଇଟ୍ ରେ ଯୋଉ ଭିତରେ ଚାମ୍ବର ନାହିଁ?
ହୁଁ।
ଆଜି ମୁଁ ଆଇଚି ଆଟଟା ସାତଟା ପଇଁଚାଳିଶିରେ ଆଜି ଆଇଚି ଘରୁ।
ହ
ଡାକିଲା କଣ ଏଟା ଭୁଲ୍ ହେଲା ଏଟା କଣ ପାଇଁ ଏମିତି ହେଲା? ବୋଲି କହିବ ଚଲେଇବ ତାପରେ ତା ଇନା ସେମତି କହିଲା କି ନାଇଁ?
ହୁଁ।
ଇଏ ପୁରା
ଏମତି ଇଆଡୁ ସିଆଡୁ ହେଲା ରାତିରେ ଘରୁକୁ ଯାଇକି ସାରୁ ମେସେଜେ କରୁଚି ସାର୍ ଆଉ ମୁଁ ଆସିବିନି କାଲଠୁ। ମୋ ପଇସାଟା ଦେଇ ଦିଅନ୍ତୁ ବୋଲି କହିଲା ଆଉ।
ହୁଁ ହୁଁ।
ସିଏ କଣ ଦବ ଆଉ ଦେଲାନେଇ ସେ ପଇସା ଆଉ।
ହଁ।
ଲୋକ ଆମର ମାଲିକଟେ ଠିକ୍ ନାହିଁ କିନ୍ତୁ ଏତିକି ଯେ ଯେତିକି ଦିନ ତୁ ଅଛୁ ମାନେ ମୋର ଦେଖେ ମୋର ତିନି ମାସରେ ତିନି ହଜାର ଟଙ୍କା ବଢ଼ିଛି।
ହଉ ହ।
ଅ ଦେ କୋଉଠି ହେଲେ ବଢ଼େଇବେନି ସେତିକି। ଟା ମୋର ଫାଷ୍ଟେ ଦେଲ୍ ମତେ ପ୍ରଥମରୁ ଦେଲା ସାତ ହଜାର। ତାପର ତା ପର ମାସ ଦେଲା ଆଠ ହଜାର ଆ ଥାସ୍ ଆଠ ହଜାରେ ତିନି ମାସ ତାପରେ ଏବେ ଦଶ।
ଅହ ଚାରି ପାଞ୍ଚ ମାସ ହବ ରହୁଚି ତାହେଲେ ନାଇଁ କି? ହଁ ଜାନୁଆରୀ ମାସର ରହିଲି ବୋଧେ।
କାମ ବି ସେନ୍ତି ଯେ ପ୍ରେସର ହେଲା ଯେ।
ହଁ ସତ କଥା।
ଏ ପୁରା ସିଷ୍ଟମ୍ ଏବେ ପୁରା ସବୁ ବଦଳେଇ ଦେଲା ନାଁ ସବୁ ଜିନିଷ ଗୁଡ଼ାଅ।
ହଁ।
ସବୁ ଗୁଡ଼ାକ ମୁଁ ଯିଏ ବି ଆମର ଯିଏ ଅ ଅଛନ୍ତି ଯିଏ ମାନେ ଗ୍ୟାସ୍ ର ଯିଏ ଉପର ଅଛନ୍ତି ସେମାନୁ ଅବଦୁଲ ବି ଆସୁନି ଯେ ଅବଦୁଲ ଛାଡ଼ିଦେଲା।
ଏବେ ଏବେ କୋହୁଥୁଲୁ ଚାର ଦିନି ତଳେ ଅବଦୁଲ୍ ଆସୁଚି ବୋଲି।
ଆରେ ଅବଦୁଲ୍ ଆସିଥିଲା ମାସେ ରହିଲା। ବଧେ ଚଉଦ ତାରିଖ ଆଡ଼ୁକୁ ସିଏ ଗଲା ଗାଁକୁ ଯି ବି ମାଙ୍କ ଦେହ ଖରାପ ଅଛି ବୋଲି କହିଲା ଗଲା।
ଉଁ ହୁଁ।
ପୁଣି ଦାରିଙ୍ଗବାଡି଼ରୁ ଆଉ କେତ୍ ଦିନ ଗୋଟେ ଶନିବାର ଗଲା ରବାର ସୋମବାର ମଙ୍ଗଳବାର ଦିନ ଆଇଲା ମଙ୍ଗଳବାର ଦିନ ଆକ୍ସିଡେଣ୍ଟ ହେଲା ତାପରୁ ପାଇନୁ ଆଇନି ଆଉ।
ଓ ତମ ଆକ୍ସିଡେଣ୍ଟ୍ ହୋଉଚି ଫେଣ?
ଆକ୍ସିଡେଣ୍ଟ ମାନେ ଛୋଟ ଦୁର୍ଘଟଣା ବେଶି ବଡ଼ ନାହିଁ।
ଓହ। ବେଶି କଥା କହନି ପୁଣି ଇଏଟା ତାର ହେଲେ ଚୋରି
କହ ନା ସିଏ ଗୋଟେ ବି ସିଏ ତାର ବୁଝିବା ଶକ୍ତି ନାହିଁ ବୋଧେ ଆକ୍ଚୁଲିର।
ସବୁ ତ ଦିଅ କଁ ହେଲା ସିଏ?
ଉଁ ଏରେ ତୁ ଗୋଟେ ପ୍ରଥମରୁ ଯାଉଚୁ
ହଁ।
ତୁ ଛୁଟି ନବୁ ସେ ସାରଉ କହିଦେଇକି ଯିବୁ ନା ମାଲିକକୁୁ।
ଆଉ ନକହି ଇନା ଯାଉଚି ତ।
ଏ କହିଦେଲା ମାନେ ଫୋନ୍ କଲା ଫୋନ୍ ଉଠେଲାନି। ବୋଲି ଆଉ ସେ କହିନି ମେସେଜ କରୁନୁ ତାପରେ କହିଲାକୁ ମେସେଜ୍ କଲା ତାପରେ ହେଇଟି ଆସୁନି ଆସୁନି ବୁଲୁଚି ଫୁଲବାଣୀରେ ରହୁଚି। ତତେ ଯୋଉ ପର୍ଯ୍ୟନ୍ତ ସେ କାଢ଼ିନି ତୁ କି ନା। ସିଏ କୋହୁଚି ନାଇଁ ତମେ ତିନି ଜଣ ହେଇଗଲଣି ସେ ଆଉ ଗୋଟେ ଝିଅଟାକୁ ଡାକି ଦେଇଚି ନା।
ଅହ।
ତମେ ତିନି ଜଣ ହେଇଗଲଣି ତମେ ଆଉ ମୁଁ କଣ କରି ଆସିବି ଇଏ ସିଏ ବୋଲି କହୁଚି।
ହଉ ଦେଖ କଣ କରିବା କଥା।
କହି ପାରିଲେନି ପରା।
ଉଁ
ସେଥିପାଇଁ ମୋତେ ଅବିନାଶର ଭାଇଟାକୁ ବି ଡାକିବାକୁ ଟିକେ ଖରାପ ଲାଗଁ ପରେ ଯଦି କିଛି ହବ ମାନେ ମତ ଭଲ ଲାଗିବ
ଅ ନାଇଁ ତୁ ତ ତୁ ଛାଡ଼ି ଦବୁ ତୁ ଖାଲି କାମ ଦେଖେଇବୁ ସନା କଣ ନା ସେଇଠୁ ମାଲିକ ଯେ ବୁଝ।
ଚୁଲିରେ ଗ୍ୟାସ୍ ଅଫିସ ଠୁ ମାନେ ଏଇ ଏଇଟା ବେଶୀ ତୁ ଯେତିକି ରାଜନୀତି
ଅଲ
ଏଇ ତିନି ବର୍ଷରେ ଶିଖିନଥିଲୁ ଏଇଠେ ତାଠୁ ଅଧିକ ଶିଖିବୁ।
ଟିକେ ରହ ହାଲୋ ସାଉଣ୍ଡ କ
ହଁ ନାଁ ନାଁ ଶୁବିଲା?
ହୁଁ ହୁଁ ଶୁଭିଲ।
ମୁଁ କହିଲି ତୁ ତିନି ବର୍ଷରେ ଯେତିକି ରାଜନୀତି ଶିଖିନଥିବୁ ଏ ଭାଇ ଏଇଠି ଯେ ତି ମୁଁ ରାଜନୀତି ଶିଖିଅଲି ଛଅ ମାସ। ମାନେ କେତେଟା ମାଲିକ ତେଇସ୍ ତା ଆଉ ନାହିଁ ମାଲିକ ଗୋଟେ।
ହଁ।
ହେଲା ସେ ଜଣଙ୍କୁ ଦେଇଚି ବୁଝିବା କୁ ଏବେ ଜଣଙ୍କୁ ଦେଇଥିଲା ଚିକି ବୋଲି ଜଣଙ୍କୁ ଦେଇଥିଲା। ଶୁବୁଚି ଶୁବୁଚି?
ହଁରେ ଶୁବୁଚି ଶୁବୁଚି କହ।
ମୁଁ କହିଲି ସେ ଜଣଙ୍କୁ ଦେଇଥିଲା ବୁଝିବା ପାଇଁ।
ହଁ।
ତାପରେ ଏବେ ସେ ଆଉ ଜଣଙ୍କୁ ଦେବି।
ଅହ।
ଆଉ ଜଣଙ୍କୁ ଏବେ ଦେଇଦେ ଦିକିରି ବସ୍ ମାଲିକ।
ଏତେ ହାଲୋ।
ଆରେ ଦୀକ୍ଷିତ ବସ୍ ମାଲିକ ନାଇଁରେ। କି? ଶୁବୁଚି? ହାଲୋ। ହାଲୋ। ହାଲୋ। ଶୁବୁନି କିରେ? କଣ ଶୁବୁନି ତମକୁ।
ଲୋ
ହଁ ଶୁଭୁଚି?
ହଁ ଶୁ ଶୁବିଲା।
କଣ ମ୍ୟୁଟ୍ କରିଦଉଥୁ ନା କଣ?
ଆବେ ଏଇଟା ମ୍ୟୁଟ କରି ହଉଚି ନା କଣ?
ଅ କୁଆଡ଼େ ପଳେଇଲୁୁ?
ହାଲୋ।
ଶୁବୁନି?
ହଁ ହଁ ଶୁଭିଲା ଶୁଭିଲା ହଁ ହ୍ୟାଲୋ
କହବ କହବ
କ କ ଏ କେଟା କଣ ଏ ଆପ ରେ ବୋଧେ କଣ ଗ୍ଲିଚ ହଉଛିାନେ ୟା ବଧେ ଶୁଭୁ ନା କଣ କି ଜାଣି?
ହୁଁ ଡେରିରେ ଶୁଭୁଛି ନା?
ଡେରିରେ ସବୁନି ଏବେ ଠିକ ଆସିଲଥିଲା ସେତେବେଳକୁ ଟିକେ ରହି ରହି ଆସୁଥିଲା।
ଓହୋ ଦେଖ ଯିବା ବୋଲିଲେ କୁଆଡେ ବୁଲି କୁହଠେ ଯିବା।
ଏବେ ତ କହିଲି ତ ତତେ ସେଇଟା ଗୋଟେ ଜିନିଷ ଆଉ।
ସେଇଟା ତ ମୁଁ କହୁଛି ତୋତେ ମୁଁ ତତେ ଦିନକୁୁ ଯଦି ପରଫେକ୍ଟଲି ଭଲସ ନବୁ ହେଲେ ମୁଁ ଚାରଟଟା ଦେଇପାରିବି।
ହଁ ଦିନକୁ। କିନ୍ତୁ ମତେ ଠିକ ସେ ରକ୍ଷିବ ରଛି। ଫିଫ ଫିଫଟି ତ ଫିଫଟି ଫିଫଟି ପଚାଶ ପଚାଶ। ଆରେ ପଚାଶ ପଚାଶ ପାଞ୍ଚଶହ ତୋର ପାଞ୍ଚଶହ ମୋର।
ଓହ
କଣ କହୁଛୁ?
ନ କହ।
ଆଁ।
ମୁଁ ତ ବୁଝିଲେ କେତେ? ଗୋଟେ ଦିଟା କଣ ଏମିତି ବୁଝିପାରିବେ ସୁସି ଗୋଟେ ଦିଟା କ ଏନ୍ତି। ଦିନୁକୁ ନାହିଁ, ସେଇଟା ସର୍ବାଧିକ ବଧେ?
ସର୍ବାଧିକ ସେମିତି ବୁଝିଲେ ଆଉ, ସଂସ୍ଥା ଚଳେଇ ହବ ଏଇଠ।
ଓ ଏତେ ସବୁ କଣ୍ଟାକ୍ଟ ନାହିଁ ନା ଆମର।
ଲୋକ ଆମର ବି ନାହାନ୍ତି କିନ୍ତୁ ଆମେ ଏଠି ଏ ଏବେ, ମତେ ଏବେ ଯିଏ ମାଗିଲେ ମୁଁ କଣ ଦଉଛି କି ତାକୁ।
ଆଉ।
ଯିଏ ମାଗିଲେ ହିନ୍ଦୀ ଦବକୁ ଗଲେ ଭସିଯିବ କୁନ୍ତୁ। କୋଇ ଦେହରେ ମୁଁ ଏମିତି ଜିଏ ମାଗିଲ ଦେ ଦଉଛି ନା କଣ ମତେ, ଜିଏ ମାଗିଲେ ତ ମୁ ତିନି ହଜାର ବି ଦେଇପାରି। ଲୋକ ମାଗୁଛନ୍ତି, ଅଚଶ ତିନି ହଜାର ମାଗୁଛନ୍ତି। କିନ୍ତୁ ଯିଏ ମାଗିଲେ ତାକୁ ଦେଇଦେଲୁ ବୋଲି କହିଦବ ସେ।
ହଁ ସତରେ କହିଦେବ ଦକାର ପଡ଼ିଲେ।
ହଁ ଚାଲିଛି ଆଉ।
ଓ ହୋ ହୋ ଏଟା ଆଉ ଥରେ ଦଶ ମିନିଟ୍ ହେଇଗଲା।
ହେଇଗଲା ଯେଟା ଟିକେ ଚାଲୁ ମଝୁରରେ ଗିଲି ହେଇଯାଇଥିଲା ନା।
ହଁ। କଣ କଣ ହଉଛି କି
ଶୁଣେ। କାଟୁଛି କାଟୁଛି ନହେଲେ?
ଓହୋ କଳ କ ବିଲ ନା କଣ?
ନାଇଁ ନାଇଁ ମୁଁ କହୁଚି କାଟୁଚି ନା ଚାଲିଥିବ।
କଣ ହେଲା?
ଆରେ କାଟିବି ନା ଚାଲିଥିବ।
ହଁ କଣ କର ବଧେ? ହଉ ମୁଁ ବି କଟୁଚି ମୁଁ ପରେ ନହେଲେ କଲ କରିବି କଣ?
ହଉ ଠିକ ଅଛି।
ହଉ ରଖିଲି ବିଦାୟ।
ଅ ବିଦାୟ ବିଦାୟ।
ହଉ ତାହାଲେ ଆଉ ଯଦି ଆଡମିସ